ହାଲୋ।
ହାଲୋ।
ହଁ ତାର ଭଏସ୍ ଟିକେ ପ୍ରୋବ୍ଲେମ୍ ହଉଚି।
ହଁ କୁହ
ସାଙ୍ଗ କଣ କରଚ? ହ
ଏ
ହାଲୋ।
ବସିଥିଲି। ତମେ? କଣ କରୁଚ?
ତୋର ନେଟୱାର୍କ ଟିକେ ପ୍ରୋବ୍ଲେମ୍ ହଉଚି କି? ମୁଁ ବି ବସିଛି। ହାଲୋ। ମୁଁ କହିଲି, ମୁଁ ବି ବସିଛି।
ହଁ ନାହିଁ ତ
ଆଉ କଣ ଖାଇଛ? ହୁଁ, ଏବେ ଠିକ ହେଲା।
ହଁ, ତମେ।
ମୁଁ ଖାଇ ନାହିଁ ଏ ଯେ, ମୁଁ ଖାଲି ଫଳ ଖାଇଛି‌।
ହୁଁ।
ଓ ଆଉ ଆଗରୁ ତ। ହଁ, ଆଗରୁ ତ ପୁଣି ସବୁ କେତେ ସବୁ ରହିଲାଣି? ରଜ ନା କଣ ରଜ ତ ପଳେଇିଲା, ରଥଯାତ୍ରା ଆଉ ହଉଛି, କଣ ସ୍ଵାଧୀନତା ଦିବସ?
ହୁଁ। ଆଚ୍ଛା। ତମେ ଯଉଁ ସ୍ଵାଧୀନତା ସଂଗ୍ରାମ ବିଷୟରେ ଜାଣିଛ?
ହଁ, ମୁଁ ଜାଣିଛି। ସେମାନେ ଆମ ଦେଶକୁ ବ୍ରିଟେନ ଶାସନରୁ ମୁକ୍ତ କରିବା ପାଇଁ ବହୁତ ତ୍ୟାଗ କରିଥିଲେ ସେମାନଙ୍କୁ କେମିତି ଭୁଲିଯିବୁ।
ଓ କିଛି ନେତ୍ରି ତା ଅହିଂସା ମାର୍ଗରେ ଲଢୁଥିଲେ ଆଉ କିଛି ବୀରନେତା ବନ୍ଧୁକ ଏବଂ ଆନ୍ଦୋଳନ ମଧ୍ୟରେ ଲଢୁଥିଲେବି
ହଁ, ସେମାନଙ୍କ ପାଇଁ ଆମେ ଆଜି ମାନେ ଏକ ସ୍ଵାଧୀନ ଦେଶରେ ମୁକ୍ତ ଭାବରେ ବସବାସ କରୁଛନ୍ତି। ସେତେବେଳେ ଝିଅପିଲା ମାନେ ଜଲ୍ଦି ବାଲ୍ୟ ବିବାହ କରିଦଉଥିଲେ ତାପରେ ହଉଛି ଯଦି ସେତେବେଳେତ ବହୁତ ପ୍ର ଥା ଥିଲା କି ଯଦି ସ୍ୱାମୀ ବାଲ୍ୟବିବାହ ପରେ ଯଦି ସ୍ୱାମୀ ମରିଗଲା ତାହେଲେ ଝିଅ ପିଲାମାନଙ୍କୁ ଧ ଧକା ଦେଇଦେଉଥିଲେ ସେନିଆଁରେ
ହୁଁ, ସେମାନଙ୍କ ବଳିଦାନ ପାଇଁ ହିଁ ଆମେ ଏ ଉ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ଯାହାକି ଆମେ ଏଇ ଜୀବନ ବଞ୍ଚୁଚନ୍ତି।
ଆଉ ତମେ କେତେଟା ହଉଛି ସ୍ଵାଧୀନତା ସଂଗ୍ରାମୀଙ୍କ ନାଁ ଜାଣିଚ କହିଲ
ବୀରସୁଭାଷଚନ୍ଦ୍ରବୋଷ, ଭଗବତ ସିଂ, ମହାତ୍ମାଗାନ୍ଧୀ ଗୋପବନ୍ଧୁ ଦାସ
ହଁ, ରାନୀଲକ୍ଷ୍ମୀବାଇ, ବାଲଗଙ୍ଗାଧର ତିଲକ, ଜବାହରଲାଲ ନେହରୁ ସରଦାରଭାଇ ପଟେଲ ଏଇ ଯୋଉ ଜବାଲାଲ ନେହେରୁଙ୍କ ପାଇଁ ପା ହଉଛି ଇଏ ନା କଣ ହମ୍ମ ନା ନା ମନେ ପଡୁନି ଗୁରୁ ଦିବସନା କଣ
ହୁଁ, ଓଡ଼ିଶାର ବୀର ସ୍ୱାଧୀନ ସଂଗ୍ରାମୀଙ୍କୁ ଗୋପବନ୍ଧୁ ଦାସ ଓ ରମାଦେବୀଙ୍କ ଭଳି ମହାନ ବ୍ୟକ୍ତିଙ୍କ ପାଇଁ ଆ ଆଜି ଆମେ ସ୍ଵାଧୀନ ପାଇଚନ୍ତି ସେମାନେ ଅନେକ ଦୁଃଖକଷ୍ଟ ସହିଥିଲେ। ଜେଲ ମଧ୍ୟ ଯାଇଥିଲେ
ହଁ, ଆଉ ଭଗବତ ସିଂହଙ୍କୁ ଫାଶ ଦେଇ ଦେଇଥିଲେନା କଣ?
ହଁ, ତାଙ୍କମାନଙ୍କ ବଳିଦାନକୁ ଆମେ ଭୁଲି ପାରିବାନି
ତା ମାନେ ଏତେ ସବୁ ପୁଅଙ୍କ ଭିତରେ ଉଁ ମାନେ ରାନୀ ଲକ୍ଷ୍ମୀ ବାଇ ନିଜ ଛୁଆଙ୍କୁ ଧରିକି ଏଛୋଟ ଛୁଆଟାକୁ ଧରିକିବି ଯୁଦ୍ଧ କରୁଥିଲେ
ହୁଁ,
ସେମାନଙ୍କର ପ୍ରାୟ ଗାନ୍ଧିଜୀ ସୁଭାଷ ଚନ୍ଦ୍ର ବୋଷ ଭଗବତ ସିଂହ ଆଉ ଜବାହାରଲାଲ ନେହେରୁ ଏଇ ମାନେ ଚାରିଜଣ ହିଁ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନାଇଁ
ହଁ,
ସେମାନେ ହିଁ ଦେଶବାସୀଙ୍କୁ ଏକାଠି କଲେ ଅହିଂସାରେ ଆମେ ଯୁଦ୍ଧ କରିବା ଶସସ୍ତ୍ର ଉଁ ଉଁ ମାନେ ବିନା ଅସ୍ତ୍ର ଶସ୍ତ୍ରରେ ଯୁଦ୍ଧ କରିବା ପ୍ରାୟ ଲୋକବି ସେଇଥିପାଇଁ ମାନେ ଯୋଉ ଜେଲରେ ସୁ ବା ବହୁତ ବର୍ଷ କାଟିଥିଲେ ପ୍ରାଣ ମଧ୍ୟ ଦେଇଥିଲେ କେତେ ଲୋକ
ଗାନ୍ଧିଜୀବି ଯୋଉ ଅ ଅକ୍ଟୋବର ଦୁଇରେ
ହୁଁ,
ତାଙ୍କ ଜନ୍ମ ହୋଇଥିଲା ଉଣେଇଶହ ଅ ଅଣସ୍ତରି ମସିହାରେ
ହୁଁ
ତାଙ୍କର ଆନ୍ଦୋଳନ ବିଷୟରେ କଣ କଣ ଜାଣିଛ? ସେ କୋଉ କୋଉ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ନେଇଥିଲେ? ଗୋଟେ ହଉଛି ଅସହଯୋଗ ଆନ୍ଦୋଳନ ଆଉ ଗୋଟେ ହେଉଛି ଆଇନ ଅମାନ୍ୟ ଆନ୍ଦୋଳନ ଭାରତ ଛାଡ଼ ଆନ୍ଦୋଳନ
ହୁଁ ଆଉ ଗୋଟେ ଲବଣ ପାଇଁ ଗୋଟେ ସତ୍ୟ ଲବଣ ସତ୍ୟାଗ୍ରହ
ହଁ ଲବଣ ସତ୍ୟାଗ୍ରହ ଓଡ଼ିଶା ପ୍ରଥମ ଥର ସେ ଆସିଥିଲେ ଉଣେଇଶହ ଏ କୋଇସି ମସିହାରେ ମାର୍ଚ୍ଚ ମାସରେ
ହୁଁ ସେମାନଙ୍କର ବହୁତ ମାନେ ହଉଛି ଅବଦାନ ରହିଛି ମାନେ ଆମେ ଏମିତି ଆ ମାନେ ମନରେ ମାନେ ଶାନ୍ତିରେ ଜୀବନ ଯାପନ କରୁଛନ୍ତି।
ଆଉ ଗାନ୍ଧିଜୀ ମାନେ ଗରିବ ଲୋକଙ୍କୁ ଦେଖିକି ଅବସ୍ଥା ତାଙ୍କର ଅବସ୍ଥା ଦେଖିକି ଆଗ ଆଗେ ସମସ୍ତେ ଅଧା ଅଧା ଲୁଗା ପିନ୍ଧୁଥିଲେ ଗାନ୍ଧିଜୀ ଫାଷ୍ଟ ସେଟା ହିଁ ଆରମ୍ଭ କରିଥିଲେ
ହୁଁ ଗାନ୍ଧିଜୀ ନିଜେ କହିଥିଲେ କି ଯେ ମାନେ ବିଦେଶୀ ବସ୍ତ୍ର ବ୍ୟବହାର କରିବା ନାହିଁ ନିଜ ନିଜ ନିଜ ଅବସ୍ଥାରେ ନିଜେ କିଣିବା ସେଇଥିଲାଗି ଗାନ୍ଧିଜୀଙ୍କ ଅର୍ଦ୍ଧନଗ୍ନ ବି କହୁଥିଲେ
ହୁଁ ଉଣେଇଶହ ଅଠଚାଳିଶ ମସିହା ଜାନୁୟରୀ ତିରିଶ ତାରିଖରେ ନାଥୁରାମଗଡ଼ଙ୍କୁ ସେ ଦର ତାଙ୍କୁର ହତ୍ୟା କରାଯାଇଥିଲା ଗାନ୍ଧିଜୀଙ୍କର
ହୁଁ ନେତେ ସୁଭାଷ ଚନ୍ଦ୍ର ବୋଷଙ୍କର ଗୋଟେ ଡାଇଲଗ ଅଛି ତମେ ଜାଣିଛ ସେଇଟା
ହଁ
ମୋତେ ର ତୁମେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି
ହଁ
ଉଁ ଏଇ ମାନେ ଏଇଟା କହିଥିଲେ ଆଉ ଏଇଟା ବି କହିଥିଲେ କି ଆଜାଦ୍ ହିନ୍ଦ ଫୌଜ। ଗୋଟେ ମାନେ ସେ ଗଠନ କରିଥିଲେ ଗୋଟେ ସେନା ଗଠନ କରିଥିଲେ।
ଛି
ଏଇ ମାନେ ଏଇ ସେ ଯୋଉ ଆଜାଦ ହିନ୍ଦ ଫୌଜ ରେ ହିଁ ମାନେ ସଶସ୍ତ୍ର ସଂଗ୍ରାମ ହେଇଥିଲା କଣ କଲ୍ ମାନେ କଣ ଗଲା ଅସ୍ତ୍ର ଶସ୍ତ୍ର ଧରି ସଂଗ୍ରାମୀ
ତାଙ୍କର ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆମ ଓଡିଶାର ଲୋକ ହେଉଛନ୍ତି ଆମ କଟକ
ହୁଁ ହୁଁ ହୁଁ ହୁଁ ହୁଁ ରମା ଦେବୀ ବି।
ହୁଁ।
ଯୋଉ ଭଗବତ ସିଂହ ରାଜଗୁରୁ ଆଉ ସୁଖଦେବ ଏମାନଙ୍କୁ ଫାଶୀ ଦେଇଥିଲେ।
ହୁ ନେତାଜୀ ସୁଭାଷ ଚନ୍ଦ୍ର ବୋସ ଆ ଆଜାଦ ହିନ୍ଦ ଫୌଜ ଗୋଟେ ଗଠନ କରିଥିଲେ ସ୍ଵାଧୀନତା ଦେଶ କୁ ସ୍ଵାଧୀନତା କରିବା ପାଇଁ ସେ।
ହୁଁ ଆଉ ଓଡିଆ ମାନେ ଓଡିଶାର ଅବଦାନ କେତେ ଓଡିଶାର କେତେ ଜଣ ଥିଲେ ବିରେ ସୁରେନ୍ଦ୍ର ସାହେବ ଅ ଜଗବନ୍ଧୁ ଉତ୍କଳମଣି ଗୋପବନ୍ଧୁ ଦାସ। ଦାସ ସହିଦ ଲକ୍ଷ୍ମଣ ଦାସ ଆଉ ମହିଳା ମହିଳାଙ୍କ ଭିତରେ ଥିଲେ ରମା ଦେବୀ ମାରତ ଚୌଧୁରୀ ଶାରଳା ଦେବୀ କୁନ୍ତଳା କୁମାରୀ ଶାବଦ ଏମାନେ ଥିଲେ ଆଉ ଛୋଟ ଛୁଆ ଭିତରେ ଥିଲା କୋହଲି ଖାନ୍ କୋହଲିି ଖାନ ଜଣେ ଥିଲେ ଆଉ ହେଥିଲେ ଶହଦଜିର ଶହଦଜିର ତ ମାନେ ସବୁଠାରୁ ମାନେ ଯେତିକି ସ୍ୱାଧୀନତା ସଂଗ୍ରାମୀ ମରିଥିଲେ ସବୁଠୁ କମ୍ ବୟସରେ କି ମରିଥିଲେ ଜାଣିଛ ନାଁ ସହିଦ୍ ବାଜି ରାଉତ୍। ସେ ବାବୁଡୁ କମ୍ ବୟସରେ ମାରିଥିଲେ। ସବୁ ପାଇଁ ମାନେ କଷ୍ଟ ଅଛି। ହଁ ଜି ମ୍ ଆଉ ସ୍ଵାଧୀନଟା କଣ ଏତେ ସହଜ ମିଳିଯାଇଛି ନାଁ କଣ ବହୁତ୍ କଷ୍ଟ ପଡ଼ିଛି ମାନେ ହଜାର ହଜାର ମାନେ ସ୍ଵଧୀନତା ସଂଗ୍ରାମୀ ନିଜ ପରିବାର ସ ଖ ଜୀବିକା, ତାର ଯୌବନ ସବୁ ତ୍ୟାଗ୍ କରିଥିଲେ। ବ୍ରିଟିଶ୍ ମାନଙ୍କ ଲା ଲାଠି ମାଡ ସହିଥିଲେ ଯୋଉ କୁହନ୍ତି ନାଁ କଳା ପାଣି ଜେଲ୍ ଯ ଛୋଟବେଳେ କୁହନ୍ତିନି ହେଇ ମଜା ମଜାରେ କଇ ଦେବେ ଏଇ ତୁ କଳା ପାଣି ଜେଲ୍ ରେ ରହିବୁ। ସେଟା ଏକ୍ଚୋଲି ହେଲା ଆଣ୍ଡାମାନ ଜେଲ୍। ସେ ଆଣ୍ଡାମାନ୍ ଟା କଣ ଗୋଟେ ଆଇଲାଣ୍ଡ ନାଁ ସେ ସେସବୁ ମାନେ ହଉଛି ସେ ଲେଇ ଲୋକ ବାକ କେହି ଯାଇପାରିବେନି ତମେ ବାହାରିକି ଆସିବ ବି କେମିତି ଚାରିଆଡେ ପୁରା ସମୁଦ୍ ହୁଁ ହୁଁ। କାହିଁ କୁହା ଏଇ ଯୋଉ ଛୋ ବଦମାସ୍ ହେଲେ ଛୋଟବେଳେ କୁହିବେ ଏ ତୁ କାଳିଆ ପାଣି ଜେଲ୍ ଯିବୁ।
ଉଁ ହଁ ଛୋଟବେଳେ କୁହନ୍ତି।
ଉଁ। ତାପରେ ବି ସାଧୀନତା ସଂଗ୍ରାମଙ୍କ ପରେ ଏଇ ଯୋଉ ଆର୍ମି ମାନେ ଅଛନ୍ତି ଏ ଯୋଉ ବର୍ଡ଼ର ଜଗିଚନ୍ତି।
ହୁଁ।
ତାଙ୍କ ପାଇଁ ବି ଆମେ ଏବେ ମାନେ
ଆଉ ଗୋପବନ୍ଧୁ ଦାସ ବି ବହୁତ୍ ତ ମାନେ ଦେଶ ପାଇଁ କରିଥିଲେ ତାଙ୍କୁ ଉତ୍କଳମଣି ର ଆଖ୍ୟା ଦିଆ ହେଇଥିଲା ଯା
ହଁ ସମସ୍ତଙ୍କୁ ତ ଆ ଆଖ୍ୟା ଦିଆଯାଇଚି ଇଏ ଉଁହୁଁ ଯଦ୍ଦୁମଣି ଉଁ ଗୋଟେ ଦିଆ
ସିଏ ବି ଗୋପବନ୍ଧୁ ଦାସ ବି ପୁରୀ ଜିଲ୍ଲାରେ ସା ସାକ୍ଷୀଗୋପାଳରୁ ଆସିଥିଲେ। ସୁଆଣ୍ଡ ଗ୍ରାମରୁ, ହୁଁ ହୁଁ। ତାଙ୍କର ଅବଦାନ ଥିଲା ସତ୍ୟବାଦୀ ବନବିଦ୍ୟାଳୟ କରିଥିଲେ ସେ ସାକ୍ଷୀଗୋପାଳାରେ।
ଅଁ
ଆଉ ସମାଜ ଯୋଉଟା ଏବେ ସମ୍ବାଦ ପତ୍ର ସେଇଟା ଆଗେ ଥିଲା ସମାଜ। ଏବେ ସେଇଟା ସମ୍ବାଦ ପତ୍ର ଯୋଉ ନ୍ୟୁଜ ପେପର୍।
ଫାଷ୍ଟ ନ୍ୟୁପେପର ସେ ବାହାର କର
ହୁଁ ହୁଁ ସମାଜ।
ହୁଁ।
ଆଲ ପଞ୍ଚଶଖାଙ୍କ ବିଷୟ ରେ ଜାଣିଛ ନା? ସେ ପଞ୍ଚଶଖା ବି ଥିଲେ, ମାନେ ଓଡିଶାର ଥିଲେ ପାଞ୍ଚ ଜଣ ହେଲା। ସିଏ ହେଲେ ଗୋପବନ୍ଧୁ ଦାସ ଆ ସବୁ ଦାସ ଆ ମାନେ ଦି ଜଣ ମିଶ୍ର ତିନି ଜଣ ଦାସ୍ ହେଲା ହଉଛି ପଞ୍ଚସଖା ଥିଲେ ମାନେ ପଣ୍ଡିତ ଗୋପବନ୍ଧୁ ଦାସ ଆଚ୍ ଆଚାର୍ଯ୍ୟ ହରିହର ଦାସ, ନୀଳକଣ୍ଠ ଦାସ, କୃପା ସିନ୍ଧୁ ମିଶ୍ର, ଆଉ ଗୋଦ୍ ଗୋଦାବରୀଶ ମିଶ୍ର ଏଇ ମାନେ ପାଞ୍ଚ ଜଣେ ହେଲା ମାନେ ଓଡି ସାର ମାନେ ତା ଆଙ୍କୁ ହିଁ କୁହା ହଉଥିଲା କି ଯେ ହଉଛି ମାନେ ଗଁ କଇଲ ଯୋଉ ପଞ୍ଚସଖା। ଆଉ ତମ ଘରେ ସବୁ କଣ କରୁଛନ୍ତି? ଅ ପଠେଇ ଦେ ପଠେଇ ଦେ ହାଲୋ। ହାଲୋ ହଁ ପଠେଇଦେଲି ପଠାଉଦେଉଛି ମୁଁ କହିଲି ତମ ହଉ ହଉ ଠିକ ଅଛି।
ଆଚୁଲି ମା ଟିକେ ରୋଷେଇ କରିବ ବୋଲି ଗ୍ରାଇଣ୍ଡିଙ୍ଗ କରିଥିଲେ ତ ସେଇଟା ଆବାସ ସୁବୁଛି।
ଓହୋ ହୋ।
ଓ
ବାଜି ରାଉତୁ ବାର ବର୍ଷରେ ମରିଥିଲେ।
ହଁ ସେଇତ କୋଣାର୍କ ମନ୍ଦିର
ନା ନା ବାଜିରାଉତ କୋଉଠି କୋଣାର୍କ ଏ ଯଉ ସଧୀନତା
ହଁ ସ୍ୱାଧୀନତା ସ
ବାରଶହ ବଢେଇ ଦା ନା ସେଟା ସେଟା ସେଟା ହଉଛି କଣ ହେଲା? ସେ ଛୁଆ ଟା ହଉଛି ଯ ମରିଥିଲା କୋଣାର୍କ ମନ୍ଦିରରେ।
ହଁ ହଁ ବାରଶରୀ ପାଇଁ।
ହଁ ସେଇ ଗୋଟେ ଛୋଟ ଛୁଆ ଟେ ମାରିଥିଲା ହୋଉଛି